ହଁ କୁହନ୍ତୁ।
ହୁଁ କଣ କଛନ୍ତି?
ମୋର ଏଇ ରୋଷେଇ ଆଉ। ଓ।
ଏଇ ମୁଁ ଯାଇଥିଲି ତ ଗୋଟେ ମୋବାଇଲ ଦୋକାନ ଦିଦିଙ୍କ ସହିତ ତ ମୁଁ ଭୁଲି ଯାଇଥିଲି ଆକ୍ଚୁଆଲି ତ ମନେ ପଡିଲା ତ କଲ କରିଦେଲି ଆଉ।
ଆଚ୍ଛା ଆଛା।
ହୁଁ
ନାଇଁ ସେ ଟେମ୍ପର୍ଡ ଗ୍ଲାସ ପକେଇବାକୁ ଯାଇ ନା।
ଆଚ୍ଛା ଆଛା।
କଣ ର?
ତ ସେମାନେ ପକେଇ ଦଉଛନ୍ତି ନିଜେ ନା
ହଁ ମାନେ ତମେ ଘରକୁ ଆ ହଁ ସେ ଭାଙ୍ଗି ଯାଇଥିଲା ତମେ ନି ଯିଏ ଚାହିଁଲେ ପକେଇ ପାରିବ ଆଉ ମୁଁ ଯାଇକି ପକେଇଦେଲି ଆଉ।
ହଁ।
ହୁଁ।
ହଁ ସେ ମଟକ୍ଲାସ ତ ଭଲ ନହେଲେ ଏମତି ତିଫାଁଙ୍କ ଅସୁବିତ ଦେଖାହବ ପୁଣି
ହଁ ମାନେ ମୋର କଣ କହିଲ ମାନେ ମୋର ଟିକେ କର୍ଭ ଗ୍ଲାସ ଯୋଉ ନୁହେଁ
ହୁଁ ହୁଁ ହୁଁ।
ତ ସେଇ କର୍ଭ ଗ୍ଲାସ ତ ମା ମୁଁ ଯାଇକି ବି ଦୋକାନରେ ହଁ ତ ମୁଁ ଯାଇକି ବି ଦୋକାନରେ ପକେଇଥିଲି ସେ ଗ୍ଲାସ ତଥାପି ମାନେ ମାନେ ସେ ଟିକେ ଏମିତି ପବନ ରହିଗଲା ତ ସେମ୍ ନୂଆ ଫୋନ ଟା ମାନେ ସେଟା ତ ଫୁଣି ତା ଗୋଟେ ପ୍ରାଇସ୍ ଅଧିକ ଥାଏ ସେ ସେମତି ହିଁ ରହିଗଲା ତାପରେ ଆଉ ପକେଇନି ଆଉ।
ଆଚ୍ଛା,
ଆଉ,
ଆଉ ରଜ ଏବେ ଛୁଟି ତ ଏବେ ସବୁଆଡେ ଛୁଟ ଟି କୁଆଡେ କଣ
ହଁ, ଏ ରଜ ପାଇଁ ମୁଁ ସେମିତି ତ କିଛି ପ୍ଲାନ ନାହିଁ, ମାନେ ଘରେ ଆଉ। ଘରେ ଯାହା ଖାଇବା ପିଇବା, ସେମିତି ଆଉ ମାନେ ଘରେ ଆମ୍
ନା, ନାଇଁ।
ହଁ କୋଣାର୍କ ଯାଇଥିଲି। ଆମର ମାନେ ପିକନିକ ରେ ବି ଯାଇଛି ଛୋଟ ବଳେ ମାନେ ଘରେ ବି ଏମତି ଫ୍ୟାମିଲି ସହିତ ବି ଯାଇଚି ଦି ଥର। ହଁ। ଆପଣ ଯାଇ
କେମତି କଣ ବୁଲିକି, କେମତି କଣ କରିଥିଲ? କି କିଏ ଯ ଯାଇଥିଲେ?
ମୁଁ ଯାଇଥିଲି, କୋଣାର୍କ ଯାଇଥିଲି ମାନେ ଫ୍ୟାମିଲି ସହିତ ଯାଇଥିଲି। ଯୋଉଥର ମାନେ ସେମିତି ଯାଇଥିଲି ମାନେ ଖରା ଟାଇମ ରେ ଯାଇଥିଲି ଯେ ବହୁତ ଖରା ହଉଥିଲା। ତ ମାନେ ବହୁତ ହିଁ ଖରା ହଉଥିଲା। ତାପରେ ପିକନିକ ରେ ବି ଯାଇ ଲି ଛୋଟବେଳେ ଏମିତି ସ୍କୁଲରେ ପିକନିକ। ଯାଇଥିଲି। ସେମିତି ଆଉ। ମୋର ମାନେ, କୋ ମାନେ କୋଣାର୍କ ର୍କରେ ଗୋଟେ ରେ ମାନେ ମେମୋରି ମେମୋରି ବି ଅଛି ମାନେ ସେଇ ଟାଇମରେ ମାନେ କଣ କହିଲେ, ମୋର ଗୋଟେ ବେଷ୍ଟ ଫ୍ରେଣ୍ଡ ଥିଲା ମୁଁ ତା ସହିତ ମାନେ ଏମିତି ସବୁ କ୍ୟାମେରା ମାନେଙ୍କ ଥାନ୍ତି ନା ତ ଫଟ ଉଠେଇଲେ ମାନେ ପଇସା ଦେଇକି ଫଟ ଉଠେଇଲେ, ତ ତାପରେ ମାନେ ସେ ଫଟ ଟ କାଢିକି ଦେବେ।
ହୁଁ, ଓହୋ।
ହଁ, ତ ମାନେ ମୁଁ ମୋ ସାଙ୍ଗ ସହିତ ତ ମାନେ, ହଁ ତ ମୋର ମନ ଅଛି, ପଚାଶ ଟଙ୍କା ଦେଇକି ମାନେ କ୍ୟାମେରା ମ୍ୟାନ ସହିତ ମୋ ସାଙ୍ଗ ସହିତ ଫଟ ଉଠେଇଥିଲି, ତାପରେ ଆମର ସ୍କୁଲରେ ଗୋଟେ ମାନେ ଟିକେ ସ୍ଟ୍ରିକ୍ଟ ଟିଚର ସିଏ ମାନେ ମୁଁ ସିଆଡେ ଫଟୋଗ୍ରାଫର ମାନେ ସେୟାରେ ଟିକେ ଅଲଗା ଥେଇକି ମୋ ସାଙ୍ଗ ସହିତ ତ ଫଟୋ ଉଠୋଉଥିଲି ବୋଲି ମତେ ଗାଳି ଦେଇଥିଲେ। ଏତେ ଫଟୋଗ୍ରାଫରଙ୍କୁ ପଇସ ବି ଦେଇ ଦେଇଚି, ମାନେ ସେ ଫଟୋ ବି ତା ପାଖରେ ରହିଗଲା। ପଳେଇ ଆସିଚି।
ହଁ।
ସ୍କୁଲରେ ଏଁ ଗୁ ଗୁରୁଜୀ ଗୁରୁମା ମାନଙ୍କ ସହିତ ଯଦି ଯାଇଥିବ ସେମାନେ ଯାହା କହିବେ ସେୟା ନା କରିବନା? ତ ସେ ବାଟ ପାଟି ହିଁ କର ପାରିବେ। ଛୋଟ ଛୁଆଁ ନା। ନା ଜାଣିବି ନଥିବେ ତମେ ପଇସା ଦେଇଛ ବୋଲି।
ହଁ ହଁ‌ ତମର‌ ମାନେ ତମର ସରସ୍ଵତୀ ସ୍କୁଲ? ଥିଲା।
ସ୍କୁଲ ମୋର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନାନା ମୋର ଥିଲା ୟୁନିଟ ଥ୍ରୀ ଥିଲା।
ଆଚ୍ଛା ହଁ ହଁ ଆଉ କଣ ଟା ରୋଷେଇ କରୁଛନ୍ତି ମାନେ କଣ ଖାଇବା କରୁଛନ୍ତି।
ଆ ମୋର ଆ ଜି ରୁଟି ସନ୍ତୁଳା ସବୁ ଠୁ
ଆଚ୍ଛା ହଁ ଭଲ। ହଁ ମତେ ବି ସନ୍ତୁଳା ଭ
ତିକେ ଉଁ ସକାଳେ ଏଇ
ହଁ
ନନ ଭେ ଚି ରାତିରେ ଟିକେ ସାଧାରେ ସନ୍ତୁଳା ଖାଇଲେ ହିଁ ଭଲ
ହଁ ଠିକ ହଁ ହଁ ହଁ ମାନେ ଏମତି ତ ବନେଇନି ଗୋଟେ ଜାଣିଛି ମାନେ ସନ୍ତୁଳା ମୁଁ କେବେ ବନେଇନି ଏମତି ତରକାରୀ ଆଜି ବନେଇଥିଲି ଚିକେନ ସକାଳେ ତ ଏମତି ବନାଏ ଉଁ ହୁଁ ହୁଁ
ହଁ ମୁଁ ଏଇ ସନ୍ତୁଳା ରେ ଏ
ହଁ
ଭଣ୍ଡା ଟିଜ ଟିକେ ପକେଇ ଦିଏ ଗାଜର ତ ପକା ନା ତା ପାଇଁ ଟିକେ ପକେଇ ଦିଏ।
ହଁ ହଁ
ବୋଲି କୁବ ଇଏ ବାଇଗଣ ଭେଣ୍ଡି, ଟିକେ ପକେଇଦେବେ ଟିକେ ରଖିଦେଇ ରଖିଦେଇ ଗୁଡକକୁ ସିଝେଇ ଦେବେ କଖାରୁ ବାଇଗଣ ଆଉ ଓ ଭଣ୍ଡା ପକେଇକି ସିଝେଇଦେବେ। ସେ ଯେ କି ଭାଜିିକି ରଖିବେ ତାକୁ ପକା କରେ ନଲେ
ଭେଣ୍ଡିଟି ନ ଭାଜିଲେ ମାନେ ନାଳ ନଳ ଲାଗିବ ଛୁଇଁ ବି ପକେଇଦେବେ ଆପଣ । ଫାଷ୍ଟ ସବୁ ତେଲ ଟିକେ ଦେଇକି ଛୁଙ୍କ, ଛୁଙ୍କ ମାରିଦେବେ ସେଇଥିରେ ଆଉ, କେତେବେଲେ ବଢ଼ି ବି ମୁ ହ ଟିକେ ବେଶୀ ପକେଇଦେବ କହିବେ
ଏ ହଁ ହଁ ହା ହା
ଖାଇପାରିବ ଏବେ ପକେଇବାର ନି କିଛି ନହିଁ ଖାଇଲା ସେଇଟା ଦେହ ପାଇଁ ବି ଭଲ ସବୁ ପ୍ରୋଟିନ ବି ଗଲା। ଭଲ ହେଟା ତ ଭଲ ହେବାପାଇଁ ଝାଡ଼ା ବି ମାନେ କ୍ଲିୟର ହବ ମାନେ ମୁ ସ ସମସ୍ତରେ ବି ଭଲ ଭଣ୍ଡା ଟା ଦେହ ପାଇଁ।
ହଁ ହଁ ଠିକ କଥା, ଆପଣଙ୍କ ଝିଅର ଏଜ କେତେ କି? ହଁ ହଁ ଭଲ
ତିନି ବର୍ଷ।
ଆଚ୍ଛା ହଇରାଣ କରୁଥିବ ଚୁଇଁ ଟା ହୁଁ
ମୁ କରି ବୋହୁତ ହଇରାଣ କରୁଛି,
ହଁ
ଏବେ ତ ଖେଳାଖେଳି କରିକି ରହିି ଯାଉଛି ଚ
ଆ୍ଞା ନା ହଁ ଛୋଟ ଛୁଆ ହଁ। ଆଉ ଆଉ ଆପଣ ପୁ ରୀ ଯାଇଛନ୍ତି ଆ ଭିତରେ କେବେ?
ପୁରୀ ଏଇ ପହର ଦିନ ଯାଇଥିଲି। ପୁରୀ ଯାଇଥିଲୁ ଏଇ ଇମ୍ ଦିନ ବହୁତ୍ ଭିଡ଼ ଥିଲା। ତ ଏ ଟିକେ ରାସ୍ତା ବହୁତ ଜାମ।
ଥିଲା ହଁ ବହୁତ ଭିଡ ଥାଏ ଦ ଶୁନ ତଥାପି ଆମେ କରିବାକୁ ଥିବ ତୁ ଭିଡ ଦେଖିକି ଆଉ ଭିତରକୁ ଆଉ ଜିବା ଦର୍ଶନ କରିଦେଲୁ ପତି ତିତ ପାବନ, ବିଚ ରେ ଟିକେ ସମୁଦ୍ର ପାଖରେ ଟିକେ ବୁଲାବୁଲି କଲୁ ସେଇଠି ସବୁ ଙ୍କୁ ଜମ୍ପିଂ କରିବା ପାଇଁ ଖେ ଖେଳନା ଶବୁ ଅଧି ଟାଇପ୍ ର ପଡିଥାଏ ସେଇଥିରେ
ବୁଝିଗଲି ବ୍ରିଜ୍ ରେ ବସିଲେ ସେତ ପାଣି ଦେଖି
ରେ ବାୟା ଲସି ପାଣିରେ ଖାଲି ଖେଳି ଥଣ୍ଡା ଫଣ୍ଡା ହବ ବୋଲି ହଁ ସମ୍ଭାଳି ହେଲାଣି ଯେମିତି ମୁଁ କଇଲି ଚାଲ। ଆଉ ରଇଛି ଆ ପୁ ପୁଣି ଗୁଲିଆକୁ ଗଦି ପୁରା ହରା ଗାଧେଇ ଛୁଲୁ ଟିକେ ଗୁପଚୁପ ଖାଇଲୁ। ହରିକା ସବୁ ଯାଇଥିଲୁ ନଣନ୍ଦ ନଣନ୍ଦ ନଣ ତମ ଝିଅ ମାଇଁ ଯ ମାନେ ଆସ ସେଇଟି ଗୋଟେ ଅଯୋଧ୍ୟା ବି କରଚନ୍ତି ଜାଣିଚନ୍ତି ନା ନାଇଁ। ଯେମତି ଅଯୋଧ୍ୟାରେ ଯେମତି ମନ୍ଦିର ହେଇଚି ସେମତି। ହଁ ସେ ହେଇଚି ହଁ ଦି ତିନି ମାସ କି ଚାରି ଲାଇଟିଙ୍ଗ କରିକି ବୋହୁତ
ଏଇ ରିଲରେ ଭିଡିଓ ଗୁଡା ଦେଖିଥିଲି। ହଁ ରିଲରେ ଦେଖିଥିଲି ମୁଁ।
ସେଇଟା ବଢିଆ ହୁଁ।
ହୁଁ ଆଉ ରଜ ପାଇଁ କଣ
ଯା ପାରିଲୁ ଭୁତ ସେପଟେ ସେଇଭି ତ ତାଙ୍କ ତ କେତେ ଥର ଯାଇଛୁ ତ ସେଇ ଆଉ ସେଥିପାଇଁ ଆଉ ଗଲୁ କୁନି
ହଁ।
ତାପରେ ରାତି ବି ହେଇଯାଇଥିଲା ନା। କୁରୀ କୋଣାର୍କ ତ ପ୍ରାୟ ଆଉ। ଆମେ ତ ସେଇଥି ପାଇଁ ପୁରୀ କୋଣା
ହଁ ହଁ।
ପିକନିକ୍ ଯେତିକି ଯେ କରିଛନ୍ତି ସ୍କୁଲରେ ବି ତ ସେଇ ପୁରୀ କୋଣା
ଆଉ ସେଇଠି ବୁଲାବୁଲି
ହଁ ହଁ। ହଁ ହଁ ଆଉ ର ରଜ ପାଇଁ କଣ ପ୍ଲାନିଂ କୁହେ।
ରଜ ପାଇଁ କିଛି କିଛି ନାହିଁ ମ ଦେଲେ ଗଲା ତାର ଖୁସିରେ ଆମ ଖୁସି ର ଉପରେ ରଜ ଆଉ। କଣ ଫିର୍ବି ଏବେ ସେ ମୋର ହଁ କହନ୍ତି। ଯାହା ବି ହେଲେ ର
ହଁ ହଁ।
ଯାହା ସମକୁ ତାଙ୍କୁ ଟିକେ ପସନ୍ଦ। ମୁଁ ଏମତି ଗୋଟେ କରିଦେଇଥି। ଏ ତ ଏମିତି ପି ନହେଲେ ମୋ ଝିଅ ପାଇଁ ଶେଷ ଲ ତାକୁ ଟିକେ ମେହେନ୍ଦୀ ମେହେନ୍ଦୀ ଅଳ ତ ସେତେ ବେଗି ଦିଅ ମୋତେ ଦି ତାକୁ ଅଳତା ଟିକେ ଏ ମେହେନ୍ଦୀ ଟିକେ ତାକୁ ଏଇ ମୁହଁ ରେ ମୁଣ୍ଡରେ ସବୁ ଚିତା ହଏ କରେ। ସିଏ ଯେତିକି ମିଣ୍ଟି ପାନ୍ଦ
ହଁ ହଁ ହଁ।
କରିକି ଫଟୋ ଟିକେ ଉଠେଇ ଦେଲେ ଗଲା।
ହଁ ହଁ।
ଆମ ବିନ୍ଦିକି ନେଇକି ତାର ମୁଁ କାନ ଫୁଲ ହେଇଯାଏ। ତାକୁ ଟିକେ ଟିକେ ମେଞ୍ଚେ ମେଞ୍ଚେ ପିନ୍ଧେଇ ଦିଏ। ଆଉ ଟି ଝିଅ ମାନ ଘରେ ଜାନ ପିନ୍ଧି ଛନ୍ତି
ହଁ।
ଠିକ୍ ଅଛି।
ହଁ। ହଉ ମୁଁ ରଖୁଛି, ପରେ କ ହଁ, ହଁ। ଠିକ ଅଛି, ହଁ।
ତାଏ, ହଁ। ନା।